ହ୍ୟାଲୋ ଶୁଭୁଛି ମୋ ଆବାଜ ଶୁଭୁଛି।
ଶୁଭୁଛି ପା ଦୌଡି ଦୌଡିକି ଶୁଭୁଛି ଭଲ ହଁ।
ଆଉ କଣ କରୁଥିଲେ?
ମୁଁ ନା ଏଇ ଗରମ ଯୋଉ ରେଟ ରେ ହଉଛି ଟିକେ ଲେମ୍ବୁ ପାନି ବନେଇ ଜଲଜିରା ଫଲଜିରା ଦେଇକି ଆଉ ବାଇଗଣ ଚଟ ଚଟଣି ଗୋଟେ ବନଉଛି ବିନା ପିଆଜ ରସୁଣ ଆଜି ଆମର ଆମର ମଙ୍ଗଳବାର ଆଉ ରୁଟି କରିବି ଖାଇବେ ଆଉ। ବାଇଗଣରେ ଏଇ ରେସିପିଟା ତିଆରି କରିବେ ଆ ବଢିଆ ଲାଗିବ। ଭୋ ଏଥିରେ ଟିକେ ପାଣି ମିଶେଇବ ଖାଲି ଚିନି ଆଉ ଲେମ୍ଵୁ ଟା ତ ଭଲ ପାଣି ମିଶେଇକି ପିଇବ ଚ୍ ହାଲୋ ଶୁଣନ୍ତୁ ବାଇଗଣ ପୁରା ପରି ଲମ୍ବା ଲମ୍ବା କରି ତାଲେ ଯଦି ପୁରା ଫ୍ରେଶ ବାଇଗଣ ହେଇଯିବ ତା ମୁଣ୍ଡି ଟା ସହିତ ତ କାଟିଦବ ବୁଝିପାରିଲ ଲମ୍ବା ଲମ୍ୱା ମୁଣ୍ଡି ଥିବ ଅଳ୍ପ ଟିକେ ମୁଣ୍ଡି କାଟିଦବା ଆଉ ସେ ମୁଣ୍ଡି ଥିବ ଆଉ ଚାରି ପିସ୍ ନେଖା କି ତିନି ପିସ୍ ନେଖା ଗୋଟେ ଫାଳ କରି ତାକୁ ଲମ୍ବା ଲମ୍ବା ତିନି ପିସ୍ କରିଦବ।
ହୁଁ ହୁଁ ହୁଁ
କରିବ କହିଲ ମାନେ ହଳଦୀ ଗୁଣ୍ଡ ଲୁଣ ଦେଇ ଦେଇକି ଛାଣି ଦବ ବାଇଗଣ ଟାକୁ ଯେମତି ଦହି ବାଇଗଣ ପାଇଁ ଆମେ ଛାଣନ୍ତି ଛାଣିଦବା ଛାଣି ଦେଇକି ଗୋଟେ କଢେଇ ରେ ତେଲ ବସେଇବା ତେଲ ପକେଇ ଦେଇକି ହଉଛି ଜିରା ଟିକେ ଦବା ଅଦା କଦୁ କସ୍ କରିକି ପକେଇବା। ଆଉ ଗୋଟେ ତାଟିଆରେ ହଳଦୀ ଗୁଣ୍ଡ ଧନିଆ ଗୁଣ୍ଡ ଲଙ୍କା ଗୁଣ୍ଡ ଦେଇକି ପାଣି ଟିକେ ଦେଇଦବ ଭିଜେଇକି ରଖିଥିବା ବୁଝିପାରିଲ ସେ ହଳଦୀର କଲର ନା ଯୋଉ ଜିରା ର ଆଉ ଅଦା ର କଲର ଟା ଯେତେବେଳେ ଚେଞ୍ଜ ସେ ଯୋଉ ଅଦା ଗୋଲଡନ କଲର ଟା କୁକ୍ ହେଇଯିବ। ହଁ ସେଥିରେ ଆମେ କଣ? କରିବା ନା ଯଉ ପାଣି ଟାକୁ ଢାଳିଦବା। ପାଣି ପାଣି ଟାକୁ ଢାଳି ଦେଇକି ପାଣି ରେ ଟିକେ ଏପଟ୍ ସେପଟ କରିଦେଇକି? ଟମାଟୋ କୁ ପିୟୁରି ଏଇଟା ଦବ ଟମାଟୋ ଟାକୁ ଗ୍ରାଇଣ୍ଡି କରିକି ଦେଇଦବ ଦେଇଦେଲା ପରେ ଦିଟାଙ୍କ ଯେମିତି କି ତେଲ ଛାଡିବ ବୁଝିପାରିଲ ଟମାଟୋ ଟା ଦେଇଦବ କି ନାଇଁ ସାଙ୍ଗେ ସାଙ୍ଗେ ଟ ପତଳା ପତଳା ଥିବ ଏଇ ଯୋଉ ଛାଣିଥିବ ବାଇଗଣ ଟା ତାଥିରେ ପକେଇଦବ ଆଉ ଗୋଟେ ଚାମଚ ଚିନି ଦବ କାହିଁକି ନା ଖଟା ମିଠା ବାଇଗଣର ଯଦି ଝିମଝିମ ପଣ ଟା ଥାଏ ନା ଝାଇଁଆ ପଣ ଟା ତ ସବୁ ବାଲାନ୍ସ ରହିବ। ଠିକ ଠାକ୍ ରହିବ
ହୁଁ ହୁଁ ହୁଁ।
ତାପରେ ତ ଦେଖିବ ମାନେ ମୁଁ ୟୁଟ୍ୟୁବ ରେ ଛାଡିଛି ହେଲା ବାଇଗଣ ଚଟ୍ପଟି ବଢିଆ ଲାଗେ ଆଜି ବା ମୁଁ କହିଥାନ୍ତି ଆଉ ୟୁଟ୍ୟୁବରେ ତିନିଟା ଜିନିଷ ଚାରିଟା ଜିନିଷ ଦେଖିବ ଗୋଟେ ବାଇଗଣ ଚଟ୍ପଟି
ବଢିଆ ଲାଗୁଥିଲା ସେଟା ଏତେ ଟେଷ୍ଟ ସେମାନେ ଦେଖୁଛନ୍ତି ସେମାନେ ଲୋକ କେହି ଦେଖି ନାହାନ୍ତି ବିଶ୍ଵାସ କରନ୍ତୁ ମ୍ୟାଡାମ ଥରେ ଟ୍ରାଏ କରିବେ ନାଇଁ ନାଇଁ କେ ଟେଷ୍ଟ ଲାଗୁଛି ଆମକୁ ଶାଶୁ କଣ କହିଲେ ଜାଣିଛ ଫାଷ୍ଟ
କମେଣ୍ଟ ବକ୍ସ ରେ ଗୋଟେ ହାର୍ଟ ବି ଦେଇେଇଛି ଏତେ ଭଲ ଦେଖାଯାଉଥିଲା ବୋଲି।
ଏ ଶୁଣୁନାହାନ୍ତି ବୋଉ କହିଲେ ମାନେ ହଜାରେ ରୁଟି ଟା ଟାଣିବନି କିନ୍ତୁ ଏମିତିରେ ମ୍ୟାଡମ ଦେଖନ୍ତୁ ଚାରି ପିସ୍ ଲଗେଇକି ଆପଣ ଦି ପିସ୍ ରୁଟି ଖାଇଦେବେ।
ହୁଁ ହୁଁ ହୁଁ
ଏତେ ମାନେ ଭଲ ଲାଗୁଥିଲା, ଖାଟା ମିଠା ଥିଲା ନା। ଆମ ଚିନି ଟା ବି କେତେ? ଖାଇ ପାରିଲନି ପକେଇଲି କିନ୍ତୁ ଆମେ ଭିଡିଓଟା କରିପାରିଲୁନୁ ମୁଁ ମାନେ ଭିଡିଓ ଟା ଅନ୍ କରିଛି ଆଉ ଦେଖିନି ଆଉ।
ଆଛା ଆଛା କିଛି କଥା ନାହିଁ ସେମିତିରେ ତ ମସ୍ତ ହେଇଥିଲା ଭଲ ତ ଦେଖା ଯାଉ ଥିଲା ଆଉ
ମୋର କୌଣସି ଜିନିଷ ଇ ବି କରନି ଆଜ୍ଞା
କେଟେ ଦିନ
କରନ୍ତୁ ଗୋଟେ କଲରା ର ବି କରିଛି ସେମିତି କଲରା ଟା କୁବି ଏମତି କରିବେ ଆଉ ଭେଣ୍ଡି
ଣ୍ଡିର ମୁଁ ଦେଖ
କଣ ଭେଣ୍ଡି ଚଟପଟା କଲରା ଚଟପଟା ବାଇଗଣ ଚପ ଆଉ ପୋଟଳ ଖଟି ମିଠି ହେଲା। ଏଇ ଜିନିଷ ଉପରେ ଖାସ କରୁଛି କେତେ ସେଇ ଗୋଟେ ଜିନଷକୁ ଖାଇବା
ହ ହଁ ହଁ ହଁ ୟୁନିକ ଟିକେ ବନେଇଲେ ଭଲ ଲାଗେ ନୂଆ ନୂଆ ସମସ୍ତେ ତ ସେଇ ଖାଆନ୍ତି ସମସ୍ତେ ବନାନ୍ତି କିନ୍ତୁ ନୂଆ କିଛି ଟ୍ରାଏ କଲେ ସମସ୍ତଙ୍କୁ ମାନେ ଏଇଟା ନୂଆ ଟାଇପ ର ବୋଲିକି ବନେଇବେ, ଭଲ ଲାଗିବ ବି
ଶିଖିଛନ୍ତି ଆମ୍ବ ଆଚାର
ହଁ ଆମ୍ବ ଆଚାର ଦେଖିଛି
ଆମ୍ବ ଆଚାର ଟି ଜାଣିଛନ୍ତି ସେ ଡବାଟା ମୁଁ ପୁରା ଫୁଲ କରିଥିଲି ହେଲା। ତାକୁ ଫୁଣି ଆମ ଆସିଲା କଞ୍ଚା ଆମ ଯେମି କାଟିକି ହଳଦୀ ଲୁଣ କ ଦେଇକି ସେ ଆଚାର ଟା ସବୁତକ ଢାଲି ଦେଲି ସେ ତଳ ଡବାଟାରେ ସେଇ ଡବାଟାରେ ତଳ ଥାକରେ ସେ ଆମ୍ୱ ଟା ଥୋଇଦେଲି ତାପରେ ଏଇ ଆଚାରଟା ଉଠାଇ ଦେଲି ଯୋଉଟା କି କଣ ଉପରଟା ସରିବା ଭିତରେ ତଳଟା ଜରି ଜରିକି ଯାଉଥିବ।
ହୁଁ ହୁଁ ହୁଁ।
ହଁ ଆମର ଅଧା ହେଇସାରିଲାଣି ଆଚାର।
ଭଲ ଲାଗୁଛି ଯେତେବେଳେ
ଆଚାର ତ ମୋତେ ବହୁତ ଭଲ ଲାଗେ ଯେ ଆଚାର ଟା ସମସ୍ତେ ମାନେ ମୋତେ ପ୍ରାୟ ଝିଅ ମାନଙ୍କର ଆଚାର ଖାଇବା ଭଲ ପାଆନ୍ତିନି ମୋତେ ବି ଭଲ ଲାଗେ କିନ୍ତୁ ମୋ ମାନେ ମୋ ଦେହରେ ଟିକେ ଯାଏନି ଡକ୍ଟର ମୋତେ ମନା କରି ଛନ୍ତି ଆଚାର ଖାଇବା ପାଇଁ
ତ ଫୁଲ ମନା କରିୁଛନ୍ତି ମୋର ତିନି ତିନିଟା ଅପରେସନ ହେଇକି ବି ମୁଁ ଡରୁନି।
କି କି ଅପରେସନ ହେଇଛନ୍ତି।
ଦିଟା ହେଇଛି ଝିଅଟେ ପୁଅଟେ ଆଉ। ଷ୍ଟୋନ
ସେମ ଟୁ ସେମ ମୋର ଖାଲି ପୁ ମାନେ ଗୋଟେ ମାନେ ସିଜରିଂ ଟା ଗୋଟେ ହେଉଛି ଆଉ ଷ୍ଟୋନ ଗଲ୍ଡ ବ୍ଲାଡର ଷ୍ଟୋନ ଟା ବି ହେଇଛି।
ହ ମୁଁ ଏବେ ତାଙ୍କୁ କଣ କହିଲି ଜାଣିଛ ନା ମୁଁ ବଞ୍ଚି ଥାଉ ଥାଉ ମୋର ହୃଦୟ ଏତେ ବଡ ହେଲା ମୁଁ ବଞ୍ଚି ଥାଉ ଥାଉ ମୋର ଖଣ୍ଡେ ଅଂଶ ମାନେ ମୋ ମାଂସ ଖଣ୍ଡେ ମୁଁ ଗୋଟେ କୁକୁରଙ୍କୁ ଦାନ କରୁଛି ଖାଇବା ପାଇଁ କଣ ତୁ କୁହ ବେ
କରିବା ମାନେ ବହୁତ ବଡ ଷ୍ଟୋନ ହେଇଯାଇଥିଲା ମୋର
କି ମୋର ବହୁତ ଛୋଟରେ ଥିଲା। ମୋର ଜଷ୍ଟ ଟୁ ପଏଣ୍ଟ ସିକ୍ସ ଥିଲା।
ମୋର ମାନେ ଗୋଟେ ବଡ ପଥର ଯେମିତି ନାଇ କି ସାଇଜ ସେଇ ସାଇଜ ର ହେଇଯାଇଥିଲା ସେ ପେଟରେ କେମିତି ଥିଲା ଏତେ ଦିନ ଯାଏଁ ଡକ୍ଟର ଆଶ୍ଚର୍ଯ୍ୟ ହେଇଗଲା।
ତମର କଣ ସିମଟମ କଣ ଦେଖାଉଥିଲା ମାନେ ପ୍ରୋବ୍ଲେମ କଣ ହେଲା।
ମୋର ରା ରା ରାତିରେ ଟିକେ ମ ମାନେ ନିଦ ହେଲାନି। ଆଉ ପିଠି ପଛ ପଟର ଗୋଟେ ଲେଫ୍ଟ ସେଇଟା ପେନ୍ ହୁଏ। ମାନେ ଛାତିର ଗୋଟେ ଜାଗା ପିଠିରେ ଗୋଟେ ଜାଗା ତ ସେ ଡକ୍ଟର ପାଖକୁ ମୁଁ ବହୁତ୍ ଡକ୍ଟର ପାଖକୁ ଯାଇଛି ଏମିତି କଟକ ଭୁବନେଶ୍ଵର ବୁର୍ଲା ମାନେ ପାଖାପାଖି ଯେତେ ସବୁ ହସ୍ପିଟାଲ ଅଛି ମୁଁ ତ ଏଇଟା ବଡ ବଡ ହସ୍ପିଟାଲ ନାଁ କହିଲି ପାଖା ପାାଖି ଯେତେ ହସ୍ପିଟାଲ ଅଛି ସମସ୍ତଙ୍କ ପାଖକୁ ଯାଇଛି ସମସ୍ତେ କିଏ ମାନେ ମୋତେ କାହିଁକି ନା ମୋତେ ଏଥିପାଇଁ ଭାବନ୍ତିନି ମୁଁ ଠିକଠାକ୍ ଚଲାବୁଲା ରୋଷେଇ ଖାଇବା ପିଇବା ସବୁ କମ କାମ କରୁଥିଲି।
ମୋର ବି ସେଇଆ। ମୋର ହେଲେ କଣ ମୋର ପ୍ରକୃତରେ ଗାଇନିଙ୍ଗ୍ ପ୍ରୋବ୍ଲେମ୍ ଦେଖେଇଲା। ବୁଝିଲେକିି ସେଏଏ ଗାଇନିଙ୍ଗ୍ ପ୍ରୋବେଲମ୍ ଯେତେବେଳେ ଦେଖେଇଲା ମୁଁ ଗନି ଏଇଠି ଫାଷ୍ଟ୍ ଆମରି ଘର ପାଖରେ ଜଣେ ଡକ୍ଟର ଦେଖେଇଲେ ଏମ୍ ଆଇ ସିନ୍ ଷ୍ଟୋରକୁ। ଦେଖେଇକି ସେ ମେଡ଼ିସି ସେ ନେଲେ ପାଁଶ ଟଙ୍କାଟେ ଖାଇଲି, ଖାଇଲି ଯେତବେଳେ ମୋର ଏକ୍ସସେସ୍ ହେଇଗଲା। ପୁଣି ଆମ ରୋଡରେ ବାରିକ୍ ସାର୍ ଜଣେ ଅଛନ୍ତି। ତାଙ୍କ୍ କତିକି ଗଲି। ସେଠି ଗଲା ପରେ ସିଏ ଅଢେଇ ହଜାର ଖର୍ଚ ହେଲା ସିଏ ବି ଆହୁରି ଏକ୍ସେସ୍ ହେଲା।
ହୁଁ ହୁଁ।
ଗଲି କଟକରେ ମା ପାଣିଗ୍ରାହୀ। ତମ ଫେଶ୍। ଯାଉ ସେ ଠୁଙ୍ଗା ପଡ଼ାକୁ। ଆଉ ବଢିଆ କଥାବାର୍ତ୍ତ୍ ତା ତାଙ୍କର ଭୁଲ କିନ୍ତୁ ସେ ଏମିତି ଆଉଁସ୍ ଯୋଉ ଏମିତି ପଲିଶ୍ କରିକି ପଇସା ଟାଣି ନେବେ ଜାଣିପାରିବେନି ମାନେ ମତେ କହିଲେ ଆକ୍ଚୁଆଲି ତାଙ୍କରି ଇଁ ମୋର ଧରିଲେ ଷ୍ଟୋନଟା। ମାନେଏଏ ସେ କହିଲେ ଯେ ତମର ଏଇ ପ୍ରୋବ୍ଲେମଟା ହେଇଛି ଷ୍ଟୋନଟା ତ ଧଇଲେ ଧଇଲେ କହିଲେ ତମର ଗାଇନିଂରେ ଗୋଟେ ବଡ ଇସୁ ଅଛି। ମତେ ପୁରା ଡରେଇ ଦେଲେ ମୋର ଯୋଉ ଚେହେରାଟା ଥିଲା ନା ମ୍ୟାଡ଼ାମ୍ ବୋଲେ ମୁଁ ସଖାଳ ପାଞ୍ଚ୍ ଟାରୁ ଯାଇଛି ଦେଢ ବର୍ଷର ଛୁଆଟାକୁ ଛାଡ଼ିକି ମୁଁ ଘରେ। ଶାଶୁ ରଖିଲେ ମାନେ ତାଙ୍କର ଦୟା ହବ ନାହିଁକି। ଛୁଆମାନକୁ ଛାଡିକି ଯାଇଚନ୍ତି ହଁ ଆମେ ଟିକେ ଦେଖେଇଦବା ସେମିତି ନାଇଁ। ସେରିଏ ମାନେ ସିରିଏଲ୍। ସନ୍ଧ୍ୟା ସାତଟା ବେଳେ ନା କଣ ଆମର ନା ସରି ସାଢ଼େ ଚାରିଟା ନା ପାଞ୍ଚଟାବେଳେ ଆମର ସିରିଏଲ୍ ପଡିଲା। ଆମେ ସେଠୁ ବାହାରିଲୁ ସନ୍ଧ୍ୟା ସାତ୍ ତେଟା ବେଳେ
ଆଚ୍ଛା ଆଉ।
ତ ଠିକ ଅଛି କିଛି ନାଇଁ ସେ ଦେଖିଲେ ଦେଖିକି କହିଲେ ତେଲ ମସଲା ଖାଇବା କମ୍ କର। ବିଶେଷ କିଛି ଖାଅନି। ତାପରେ ପଠେଇଲେ ତାଙ୍କର ମାନେ ମେଡିକାଲ ଗୋଟେ ଜାଗାରେ ସେମାନେ ପଠେଇବେ ଅଲଟ୍ରା
ହଁ ମୁଁ ବି ଏ ପ୍ରୋବ୍ଲେମ ବହୁତ ଫେସ୍ କରି ଅଛି ପରା। ମାନେ ମୁଁ କମ ସେ କମ ପାଞ୍ଚ ବର୍ଷ ନାଇଁ କି ପାଞ୍ଚ ବର୍ଷ ପାଖାପାଖି ବୋଧେ ସେ ସେତେବେଳକୁ ଷ୍ଟାର୍ଟିଂ ଥିଲା କି ମାନେ ଷ୍ଟାର୍ଟିଂ ର ଯୋଉ ଆରମ୍ଭ ହବା ଆଗରୁ ଗୋଟେ କି କିଛି କିଛି ନ ସିମ୍ଟମ ସବୁ ଦେଖାଏନି କାଳେ ସେଇଟା ମୁଁ କିଛି କିନ୍ତୁ ଜାଣି ପାରିଲିନି, ସମସ୍ତେ କହିବେ ଏ ଗ୍ୟାସ ହେଇଯାଇଛି କହନ୍ତିନି। ଏସିଡିଟି ବଢି ଯାଇଛି ସେଥିଲାଗି ତୋ ଖାଇବା ପିଇବା ଠିକ କହୁନି ଇଏ ସିଏ ଏମିତି
ନାଇଁ ମ୍ୟାଡାମ ମୋର ମାନେ ବହୁତ ଜଲଦି ବି ଭଗବାନଙ୍କର ସେଟା ମ୍-ମ୍ ମାନେ କୁହନ୍ତିନି ବରଦାନ କି କଣ, ମୁଁ ଟିକେ ସହି ପାରେନି ଯୋଉଟା ହୁଏ ସେଇଠି ରଖ ସେଇଠି ରଖ।
ଗୋଟେ ଦିନ ଗୋଟିଏ ଡକ୍ଟର ପାଖକୁ କୁ ଚାରି ଦିନ ଲଗାତାର ଗଲା ପରେ ଗୋଟେ ଦିନ କଲେ ଏ ଯୋଉ ଏଣ୍ଡୋସ୍କୋପି କଲେ ଉମ୍ ସବୁ କିଛି ମାନେ କାଳେ ଛାତିର କିଛି ପ୍ରୋବ୍ଲେମ ଥିବ ବୋଲି ଇ ସି ଜି
ହଁ ମୋର ବି ସବୁ ସବୁ ମାନେ ଅପରେସନ କରିବେ ମାନେ ନା ତମକୁ ଆଗେ ସେ ଟେଷ୍ଟ କରି କରି ତମକୁ ଆଗେ ଯେମିତି କୁହନ୍ତିିନି ପଇସାଟାକୁ ଛାଣି ନେଇଯିବେ।
ଛାଣି ନେଇଯିବେ ସେଇଟା ତ ମୋର କିନ୍ତୁ ଜଣା ଜଣା ପଡ଼ିଲାନି ବୋଲି ମୁଁ ବେଶୀ ଟିକେ କଷ୍ଟ
ନାଇଁ। ମୋର କଣ ହେଲା ଜାଣିଛନ୍ତି ନା? ମୋର ସବୁ ବର୍ଷ ଜାନୁୟାରୀ ମାସରେ ଏକ ତାରିଖ ଦିନ ଆମେ ବୁଲିବା ପାଇଁ ଯିବୁ, ଆମେ ଟୋଟାଲ ମୁଁ ଘରେ ରହେନି। ହେଲା, ଶ୍ୱଶୁରଙ୍କୁ କହିବି ପ୍ରୋଗ୍ରାମ ଥିବ, ଦଶଦିନ ଆଗରୁ ଆମେ ପ୍ରୋଗ୍ରାମ କରୁ ବାପା, ଏଇଆଡେ ଯିବା, ସେଇଆଡେ ଯିବା। ହେଲା କି ଆମର ଟିକେ ଯୋଉ ହୁଁ ଫ୍ରି ହବା ଦରକାର୍ କାରଣ ହଜବ୍ୟାଣ୍ଡ ହେରିକା ଫ୍ରି ନହେଲେ କୁଆଡ଼େ ଯାଇହବ? ସେଠୁଁ ଗଲୁ ମାନେ ସେଠୁ ପଞ୍ଚଲିଙ୍ଗେଶ୍ଵର ବାଲେଶ୍ଵର ପଞ୍ଚଲିଙ୍ଗେଶ୍ଵର ଯାଇଥିଲୁ ବୁଲିବା ପାଇଁ। ପଞ୍ଚଲିଙ୍ଗେଶ୍ଵର ଗଲୁ ସେଠି ଏତେ ଲାଇନରେ ଠିଆ ହେବା ପାଇଁ ପଡିବ ମୁଁ ଜାଣିନ ଭୋରୁ ଗୋଟେ ଗାଧୋଇ ପାଧେଇ ପଳେଇଚୁ ଶାଢେ ତିନିଟାରୁ ଗାଡ଼ିରେ ଉଠିକି ତାପରେ ଆମେ ଯାଇଛ ଲାଇନ୍ ଲାଗିଛୁ ଆାସି ଦିଟା ହେଲାଣି ଲାଇନ୍ ଲାଗିଛୁ ଠିଆ ହେଇଛୁ, ବ୍ୟାକ୍ ପେନ୍ ଆରମ୍ଭ ହେଲା। ବ୍ୟାକ ପେନ୍ ଯେମିତି ଆରମ୍ଭ ଏତେ ପେନ୍ କଣ ପାଇଁ ଆଜି ହଉଚି, ଲାଷ୍ଟକୁ ମତେ ଗୋଟେ ପେନ୍ କ୍ଲିନର ଇଞ୍ଜେକସନ ନବା ପାଇଁ ବି ଗୋଟେ ଡକ୍ଟର ପେସକ୍ରାଇବ କଲେ। ହେଲା ମାନେ ଟୋଟାଲି ବି ମୁଁ ନେବିନି। ଯାହା ବି ହେଇଯ ପେନ୍କିଲର ନେବିନି କହିଁକି ନା ମୁଁ ଜାଣିଚି ମୋର ସାଇଡ ଇଫେକ୍ଟ ପେଟ ଫେଟ କାଟିବ। ହେଲା ସେଠୁଁ ନେଲିନି ସେଠୁଁ ପୁଣି ଗାଇନିକ ପ୍ରୋବଲେମ୍ ଆରମ୍ଭ ହେଇଗଲା ତା ପରକୁ ତାପରେ ମାଞ୍ଚି ପ୍ରାଣୀଗ୍ରାହୀ ଗଲି ଯେ ସିଏ ଗୋଟେ ଏମତି କି ବଡ ଧରଣର କଥା କହିଲେ ମୁଁ ମୋ ମାନସିକ ସ୍ଥିତି ପୁରା ହଲିଗଲା। ମେଡିସିନ ମେଡିସିନ ଲେଖିଲେ ପାଞ୍ଚ ହଜାର ଛଅଶହ ଟଙ୍କାରେ
ହୁଁ ହୁଁ।
ହଁ ପାଞ୍ଚ ହଜାର ଟଙ୍କା, ହେଲା। ନେଇକି ଆସିଲି ମ୍ୟାଡ଼ାମ। ଦିଥର ଖାଇଛି ମୋର ବେଶୀ ହେଲା। ସେମତି ସେ ପାଞ୍ଚ ହଜାର ମେଡିସିନ ହଁ ଫୋପଡା ଗଲା।
ମୁଁ ବି ତ ମୋର ବି ସେମିତି ବହୁତ ବିତିଛି ବହୁତ
ମୁଁ ସେମିତି ଫୋପାଡିଲି ମେଡି ତାପରେ ତାଙ୍କୁ କହିଲି ମାନେ ସ ମେଡିସିନ ଗୁଡା ଦେଇ ଦେଇଛନ୍ତି ସେଟା ଚେଞ୍ଜ କରିଦଉନାହାନ୍ତି। ଆମେ ପଇସା ଦେବନି ପାଉଡର ଫାଉଡର ନେଇ ଆସିବୁ ଉଇ କ ହେଇଗଲେଣି ଖାଇବି। ନାଇଁ ହବନି ଯାହା ଆମର ସେଲ ହେଇସାରିଛି ଆମର କମ୍ପାନୀ ଅର୍ଡର ପଲେଇ ଚି ନା ଆମେ ସେଲ ହେଇସାରଛୁ ଆମେ ନବୁନି
ହୁଁ ହୁଁ।
ତାପରେ ବାପା ସହି ପାଇଲେନି ମୋ ବାପା ଦିଲ୍ଲୀରେ ରୁହନ୍ତି ନା ସିଏ ଡାକି ନେଇ ଗଲେ ମତେ ଠିକ୍ ସେଠିକେ ଗନିଠ ପୁକମସ ଦେଲେ ସେ ନାଡ ହାତର ତମ ଶିରର ମାନେ କଲା ବାଟାକୁ ଦେଖି ସେ ଜାଣେ କହିଲେ ମା ତୋର ଗାଇନି ପ୍ରୋବ୍ଲେମ ଟିକେ ରହୁଛି ଏମତି ମେଡସିନ ଖା ସିଏ ଯୋଉ ମେଡିସିନ ଦେଲେ ଟା ତୁମେ ଜଣିଛ ନା ଯି ଖାଇବେ ରୁଟି ଲାଉ ସିଝା ଖାଇବ ହଳଦୀ ତେଲ ମାନେ ଖାଲି ଗୁଆ ଘିଅ ହିଁ ଖାଇବ ଗୁଆ ଘିଅର ଟିକେ ଜିରା ସିଜା ହେଇଥିବ।
ହୁଁ ହୁଁ।
ପକେଇଲେ ପନ୍ଦର ଦିନ କ ବିସ୍କୁଟ ବି ତମେ ଖାଇ
ହୁଁ ହୁଁ ହୁଁ।
ତା ବ୍ୟତୀତ ତମେ ଭାବିବ ଆଉ କଣ ମାନେ କିଛି ବି ଫଳଟି ବି ଖାଇବନି
ହୁଁ ହୁଁ।
ମୋ ଲାଷ୍ଟ ମାନ ବାପା ମତେ ଏମିତି ଜୀବନ କଥା ମରିବା ପସନ୍ଦ କରିବି ମୁଁ ଖାଇବିନି ପାରିବିଲି ର ଯେତେ ଦିନ ବଞ୍ଚିବି ଶାନ୍ତିରେ ବଞ୍ଚେଇକି ଖାଇକି ବଞ୍ଚି ମୋର ବଞ୍ଚିବା ଦରକାର ନାହିଁ କି ମୁଁ ଏଛ ଟ ଖାଇବା ବଞ୍ଚିବା ଦ କହିଲି ମୋ ବାପ ଘରକୁ ଯାଇଥିଲି ମୁଁ ଟିକେ ଆଇଁଷ ଦେଇ ମାଛ ରହିଲି ଖାଇପାରଲିିନି ଜାଣିଛ ତାପରେ ସେଇ ଠୁ ଜିଦେ କରିକି ଆମର ସେଇଠି ଗୋଟେ ଡକ୍ଟର ଅଛନ୍ତି ଓ ଡାକ୍ତର ତାନିଯା
ହୁଁ ହୁଁ।
ବିଶ୍ଵାସ କର ତାଙ୍କ ହାତ ଦିଦି ଏତେ ବଢିଆ ଦିଦି ମୋର ଗୋଟେ କଲ ଆସୁଛି ମ ଟିକେ ପରେ କଥା ହଉଛି ତମେ କାଟ ମୁଁ ରଖୁଛି।